ହାଲୋ ହଁ ତମ ଶୁଭୁଚି ତ।
ହଁ ହଁ ମତେ ପୁରା ଭଲରେ ଶୁଭୁଚି ଆପଣଙ୍କୁ ଶୁଭୁଚି ମୋ ଭଏସ?
ହଁ ମତେ ତ ପୁରା ଭଲସେ ଶୁଭୁଚି ଆଉ କଣ କରୁଥିଲ?
ହଁ ମୁଁ କୋହୁଥିଲି କି ଆଜି ଆମେ ଯୋଉ ଛୋଟା ଭୀମ ମ୍ୟାଗି ଖାଇବା କେତେଟାରେ ଖାଇବା?
ଏଇ ଏଇ କଥାଟା ସରିଲା ପରେ ଆମେ ଆଉ ଗୋଟେ କଲ କରିଦବା ପାଞ୍ଚ ମିନିଟ ଗ୍ୟାପରେ ତାପରେ ଯାଇଁକି କରିକି ଖାଇବା।
ଓ ହୋଉ ତାପରେ ଆ ଜାଣିଚ ମ୍ୟାଗିର ନା ବହୁତ ସାରା ଫ୍ଲେବର ଅଛି ବୋଲି ମୁଁ ଜାଣିିନଥିଲି ଆଜି ହିଁ ଜାଣିଲି ମୋ ଭଉଣୀ କହିଲା ମ୍ୟାଗିର ମାନେ ମ୍ୟାଗିର ଚାରି ପାଞ୍ଚଟା ଫ୍ଲେବର୍ ମୋ ଭଉଣୀ ଥରେ ଖାଇ ଚି ମୋ ପାଇଁ ବି ନେଇକି ଆସିଥିଲା କିନ୍ତୁ କରିକି ଆଣିଥିଲା। ଗୋଟେ ହଉଚି ଆଂ ଗ୍ରୀନ ଚିଲି ଆଉ ଗୋଟେ ହୋଉଚି ରେଡ ଚିଲି ଆଉ ଗୋଟେ ଗ୍ରୀନ୍ ଆଉ ରେଡର ମିକ୍ସ ଆହୁରି ବୋହୁତ ସାରା ଫ୍ଲେବର୍ ଥିଲା ମୋର ମନେ ନାହିଁ ଏତେ ସାରା ଫ୍ଲେବର ସେ ନେଇକି ଆସିଥିଲା ସିଏ ତାପରେ ଆଉ ସେଗୁଡାକ ଆମେ କେବେ କିଣିକି ଖାଇବା।
ଆରେ ଆରେ ନିଶ୍ଚିନ୍ତ ରୂପେ ଆମର ନା ଖାଲି ବାସ୍ ପଇସାଟା ଆସିଯାଉ ଆମେ ସବୁ ପ୍ରକାର ନୁଡଲସ ମାନେ ଯେତିକି ଆମକୁ ଭଲ ଲାଗିଲା ସେଇଗୁଡାକୁ ଦେଖିକି ତାଙ୍କ ରିଭ୍ୟୁକୁ ଚେକ୍ କରିକି ଆମେ ଆଣିବା କପ ନୁଡଲଶ୍ ଆଉ ସବୁ ଯେମିତି ତମେ। କହିଲ ନୁଡଲସ ହେଲା ସେଇ ସବୁ ନୁଡଲସ ଆଣି ଠିକ୍ ଆମେ କରିକି। ବନେଇକି ଭଲସେ ତାକୁ ଖାଇବା।
ହଁ ତାପରେ ଆଉ ଯଦି କିଛି ତମକୁ ନୂଆ ଆଉ ଭଲ ଜିନିଷ ଦେଖିବାକୁ ମିଳିବ ତାହେଲେ ମତେ କହିବ ତାହେଲେ ମୁଁ ବି ଆମେ ବି ଆଣିକି କରିକି ଖାଇବା ହେଲା, ଆଉ ମାନେ ନୂଆ ନୂଆ ଥିବ ଆଉ ବହୁତ ଭଲ ଭଲ ଥିବ। ମୁଁ କହୁଥିଲି କି ଚାଲୁନ ଆମେ କେବେ ଗୋଟେ ଜାପାନ ଯିବା, ସମ୍ ସମସ୍ତେ ଜାପାନ ଯାଉଛନ୍ତି ଆମେ ବି ଜାପାନ ଯିବା। ଆଉ ଜାପାନରେ ଡୋରେ ଯୋଉ ତା ଡରିମନ ଯୋଉଠି ରହୁଥିଲା ସେଇଠି ବି ସେଇ ଜାଗା ଟା ବି ଦେଖିକି ଆସିବାେ ସେଇଟା ବହୁତ ଭଲ ଲାଗୁଛି।
ଆରେ ନିଶ୍ଚିନ୍ତ ଆମେ ତ ସିଓର ଦିନେ ନା ଦିନେ ଜାପ ପାଞ୍ଚିବା ଆମେ ଯେମିତି ଭଲ। ଡୋରେମନ ର ନୁହଁ ସେଠି ଜାଣିଛ ମୁଁ ଏମତି ନା ରିଲସରେ ଦେଖିଥିଲି, ସେଇଠି ଡୋରେମନ ର ଅଛି ଗୋଟେ କ୍ୟାଫେ, ସେଇଥିରେ ଯେମିତି ଡୋରେମନ ବ୍ରେଡ ନଥିଲା। ସେ ବ୍ରେଡ ଉପରେ ସବୁ ଲେଖିଦେଇକି ତାକୁ ଖାଇଦଲେ ମୁଁ ବି ତାର ମନେ ରହିଯାଉଥିଲା ସେମିତିକା ବି ସେଇଠି ଥିଲା ଆଉ ତାପରେ ସେଇଠି ପୁରା ଡୋରେମନ ର ଘର ଅଛି ଆଉ ଜିଆନ ର ବି ଘର ଅଛି। ଜାଣିଛ ନା ନାଇଁ ଆଉ ସେମାନେ ଯୋଉ ପ୍ଲେ ଗ୍ରାଉଣ୍ଡରେ ଖେଳନ୍ତି ସେ ପ୍ଲେ ଟା ବି ଅଛି। ଆଉ ତା ସାଇଡରେ ଯୋଉ ଅଙ୍କଲଙ୍କର ଘର ଥାଏ ଏମାନେ। ବଲ୍ ପକେଇକି ତାଙ୍କ ବୋନସାଇ ଗଛ ଭାଙ୍ଗି ଦିଅନ୍ତି, ସେଇଟା ବି ଅଛି।
ହଁ ସେଇଠି ବହୁତ ଭଲ ଭଲ ଜିନିଷ ବି ଅଛି, ମୁଁ ଏଇ କାଲି ଯୋଉ ଦେଖୁଥିଲି ଇନଷ୍ଟାଗ୍ରାମ ଆଉ ମୋ ୟୁଟ୍ୟୁବ ଏଇଗୁଡାକରେ ସେଇ ଯୋଉ ମାନେ ଯୋଉମାନେ ସବୁ ଯାଇକି ବ୍ଲଗ କରିଛନ୍ତି ସେମାନେ ସେମାନେ ବୋ ମାନେ ସେ ଜାଗା ଟା ବହୁତ ଭଲ ଦେଖାଉଥିଲା, ମୁଁ ଦେଖିକି ମାନେ ମୁଁ କହିଲି ଏମିତି ଏବେ ରିଅଲରେ ଥାଏ ମୁଁ ଫାଷ୍ଟ ଟାଇମ ଦେଖିଲି, ତାପରେ ସେଠି ଏତେ ସୁନ୍ଦର ହେଇଥିଲା ଆଉ ସେ ଜାଗାରେ। ଏତେ ଶାନ୍ତି ଥିଲା ମାନେ ଭିଡ ଭିଡ ତ। ଥିଲା କିନ୍ତୁ କେହି ବି ଟିକେ। କିଏ ପାଟି କରୁନଥିଲେ ମାନେ ଆମର। ଆ ଓଡିଶାରେ ଯେମିତି। ଗୋଟିଏ ଜାଗାରେ ଯଦି ଚାର ଦି ଟା ଲୋକ ବି ଠିଆ ହେଇଯିବେ। ମାନେ ପୁରା ସେ ଜାଗା ଟା ଉଠିବ ପଡିବ କିନ୍ତୁ ସେଠି ଏ ଏତେ ଲୋକ ଥିଲେ। କିନ୍ତୁ ମାନେ ଟିକେ ବି ସାଉଣ୍ଡ ହଉନଥିଲା।
ହଉ ଛାଡ ଆମେ ଏମିତି ତା ଏଗେନଷ୍ଟରେ କଥା ହବାନି, ଆମ ଓଡିଶା ବି ବହୁତ ଭଲ ଓଡିଶାରେ ଯୋଉ ହସ୍ତକଳା ସବୁ ଅଛି ଯେମିତି କି ସମ୍ବଲପୁରୀ ଶାଢ଼ୀ ହେଲା, କନ୍ଧମାଳରେ ବି ଯୋଉ ଲୁଗାଗୋଡା ହେଲା ଆଉ ତାପରେ କାରୁକାର୍ଯ୍ୟ ମାନେ ଯେମିତି। ଆମର ପେଣ୍ଟିଙ୍ଗସ। ସେଲା ସେଗୁଡା ତ କେତେ ସୁନ୍ଦର ଆଉ ସେଗୁଡାକ ମଧ୍ୟ ଦେଶ ବିଦେଶରେ ବହୁତ ପ୍ରଚାର ପ୍ରସାର ତାର ଅଛି ତ ଆମେ ଯେତିକି ନେଗେଟିଭ ସାଇଡକୁୁ ଦେଖୁଛେ ସେତିକି ପଜିଟିଭ ସାଇଡକୁୁ ବି ଦେଖିବା ଆଉ ତାପରେ ଆମ ଓଡି ରେ ଯୋଉଁ ସବୁ ଖାଦ୍ୟ ରହିଲା ସେଇଗୁଡା ଖାଦ୍ୟ ତ ଉଚ୍ଚ କୋଟିର।
ପୁରୀ ମନ୍ଦିର ବି ବହୁତ ଭଲ ଆଉ ସେ ପୁରୀ ମନ୍ଦିରର ଗୋଟେ ଅ ଅର୍କ କ୍ଷେତ୍ର ଅଛି ତା ବିଷୟରେ ମୁଁ କିଛି ଜାଣିନି ଆପଣ ତା ବିଷୟରେ କିଛି ଜାଣିଛନ୍ତି ମୁଁ ଖାଲି ଶୁଣିଥିଲି କି ସେଇଥିରେ ାନେ ମାନେ ମାନେ ଯୋଉ ଟାଇ ଜାଣି ହୁଏ ଆପଣ ଜା ଛନ୍ତି ସେଇଟା କେମିତି କଣ ହୁଏ ମାନେ ମୁଁ କହୁଥିଲି କି ଯେ ଅର୍କ କ୍ଷେତ୍ର ଯୋଉ ଅଛି ପୁରୀର ମାନେ ସେଇଟା ମାନେ ଯୋ ସେଥିରେ ଟାଇ ଜାଣି ହୁଏ ନା କଣ ହୁଏ ମୁଁ ସେ ଭିତରେ କିଛି ଜାଣିନି ଆପଣ କିଛି ଜାଣିଛନ୍ତି
ବହୁତ ହି ସୁନ୍ଦର ଜାଗାଟେ ମୁଁ ନା ଯେତେବେଳେ ଛୋଟବେଳେ ହେଇଥିଲି ସେତେବେଳେ ଯାଇଥିଲି ସେଇ ଜାଗାକୁ ତାପରେ ମତେ ସେ ଜାଗା ଟା ନା ବହୁତ ହି ଭଲ ଲାଗିଲା ଆପଣ କେବେ ଯାଇଛନ୍ତି
ଅର୍କ କ୍ଷେତ୍ର କେବେ ଯାଇନି କି ତା ବିଷୟରେ ବି କିଛି ଜାଣେନି ଆଉ ମୁଁ ସେଟା ଜାଣିନି ସେଇଟା କୋଉଠି ବି ଅଛି ସେଟା କିନ୍ତ ଜାଣିଛି ଏ ପୁରୀର ଅଛି କିନ୍ତ ପୁରୀର କୋଉଠି ଅଛି ମୁଁ ଜାଣିନି
ଆରେ ପୁରୀ ଟୁ ବୟସ୍ ପଇଁତିରିଶ ପଇଁତିରିଶ କିଲୋମିଟର ହବ କୋଣାର୍କରେ ଅଛି ସେଇଟା କୋଣାର୍କର ଅନ୍ୟ ନାଁ ହଉଛି ଅର୍ଥକ୍ଷ୍େତ୍ର
ହଁ ସେଇଟା ତ ମୁଁ ଜାଣିଛି କିନ୍ତୁ ଯୋଉ ମାନେ ତା ବିଷୟରେ ଯୋଉ ସମସ୍ତେ କଉଛନ୍ତି ସେଇଥିରେ ଯୋଉ ମାନେ ସେଇଠି ସବୁ ମାନେ ସେଇଠି ଠିଆ ହେଇକି ଯୋଉ ଆଡେ ଛାଇ ପଡିବ ଟାଇମ ସେତିକି ହେଇଛି ସେମିତି କଣ ସେଇଠି କିଛି ହୁଏ
ହଁ ହଁ ତମେ ଜାଣିନ ତାଙ୍କର ଯୋଉ ଚକ୍ର କରାହେଇଛି ଯୋଉ ରଥ ଆକାରର ସେଇଟା ନା ସେ ଯୋଉ ଚ କରାହେଇଛି ସେ ଚକରେ ନା ବାରଟା ଗାର ଏମିତି ପଡିଛି ମାନେ ଆମେ ଯେମିତି ଶକଡର ଚକରେ ଯୋଉ ଦେଖୁନି ଏମିତି ସବୁ କାଠ ଗୋ ଛୋଟ ଛୋକ ରେ ଲଗା ହେଇଥାଏ ସେଇଠି ସେମିତି ବାରଟା ଚକ ସେମିତି ଛୋଟ ଜାଗାରେ ଲଗା ହେଇଛି ଯେତେ ଜଣ ସୂର୍ଯ୍ୟ କାରଣ ଯୋଉ ଚକ ଉପରେ ପଡିଲା ତମେ ଜାଣି ତମ ବ ବର୍ତ୍ତମାନ ସେଇ ଟାଇମ ମଧ୍ୟରେ ସମୟଟି ଚାଲୁଛି ଏଟା କେେଣ୍ଟଭି ଜ ଲୋକମାନୋନ ଆଗରୁ ତ ଏମିତି ଘଣ୍ଟା ଘରେ ନଥିଲା ନା ଯୋଉଥିରେ କି ସେମାନେ ସମୟକୁ ନିର୍ଦ୍ଧାର କରିପାରିବେ ସେମାନେ ଏଇ ହିସାବ ରେ ଏଇ ସମୟ ଗୁଡାକୁ ନିର୍ଦ୍ଧାର କରୁଥିଲେ
ତାପରେ ଆଉ ଆମେ ଏବେ କେବେ ଗୋଟେ ଯିବା କି ଅ କୋଣାର୍କ ପୁରୀ ଆଉଠ ସେଇ ପୁରୀ ପାଖାପାଖି ବହୁତ ଭଲ ଭଲ ଜାଗା ଅଛି ଯେମିତି କିି ପୁରୀର ଗୋଟେ ଯୋଉ ରାମ ମନ୍ଦି ମନ୍ଦ ତାପରେ ଯୋଉ ଲାଇଟ ହାଉସ ଆଉ ନୀଳାଦ୍ରି ବିଚ ଏମିତି ବି ବହୁତ ଜାଗା ଅଛି ଆଉ ମାତା ମାଥ ଦକ୍ଷିଣ କାଳୀ ଏତେ ଭଲ ଭଲ ଜାଗା ଅଛି ଆମେ କେବେ ଗୋଟେ ଯିବା ପୁରୀକୁ ଜଗନ୍ନାଥ ମନ୍ଦିର ଜଗନ୍ନାଥ ମନ୍ଦିର ଦର୍ଶନ କରିକି ଆସିବା ତାପରେ ସବୁ ଜାଗ ମାନେ ପୁରା ସକାଳୁ ପରିବ ସକାଳୁ ଯାଇ ସାରିଲା ପରେ ଆମେ ହୁଁ ଜଗନ୍ନାଥ ମନ୍ଦିର ପଳେଇବା ଜଗନ୍ନାଥ ମନ୍ଦିର ପରେ ଏଇ ସବୁ ଜାଗା ଗୁଡାକ ବୁଲି ବୁଲି ଆସ
ହଁ ନିଶ୍ଚିନ୍ତ ରୂପେ ଆମେ ତିନିଟଠ ବାହାରି ଯିବା ତାପରେ ଗୋଟେ ଦିନ ପରେ ବୁିଲ ରା ତିନିଟୁଣି କରିବା ନା କଣ କହୁ
ହଁ ଯେ ରାତି ତିନିଟାରେ ତମେ ସିନା ଉଠି ପାରିଲେ ତମେ ତ ରାତି ତିନିଟାରେ ମୋବାଇଲ ଦେଖିକି ଶୋଉଛ ତ ତମେ ରାତି ତିନିଟାରେ ଉଠିଲ ତ ରାତି ତିନିଟ ର ଯିବ ରାତି ତିନିଟାରେ ସିନା ତମେ ଉଠି ପାରିଲେ
ଶୁଣ ଯୋଉ କଥା ତ ଜଣଣି ନ ତମେ କୁହନି ମୁଁ ରାତି ବାରଟାରେ ବି ଶୋଇ ପଡୁଛି ଆଉ ଭୁଲିବା କଥା ହେଲା ମାନେ ମୁଁ ସବୁ ଟାଇରେ ବି ମୁଠି କର
ହଁ ତମେ ହଉଥିଲେ କଣ ହେଲା ବିଲେଇ। ତ ଉଠି ପାରିବନି ନା ତାକୁ ତ ଆମେ ଛାଡିକି ଯାଇପାରିବା କି।
ସେ ନ ଉଠିଲା ଆମେ ଜାଣିଦବା ତାର ବୁଲିବାର ଇଛା ନାହିଁ ତ ଆମେ ପଳେଇବା ତା ବିନା।
ହଉ ଆମେ ଯୋଉ ଯିବା ଆମେ ସେଇଦିନ ଆରଥରକ ଯେମିତି ଆମେ ଯାଇଥିଲେ ପୁରୀ ସେଇଦିନ ବି ଆମେ ବହୁତ ସାରା ଖାଇବା ଜିନିଷ ନେଇଥିଲେ ଆଉ ଆରଥରକ ଆମେ ମ୍ୟାଗି କରିକି ନେଇଥାନ୍ତ କିନ୍ତୁ ଆମେ ମ୍ୟାଗି କରିପାରୁନଥିଲେ ତ ଏଇଥରକ ଆମେ ଦି। ଉଠିକି ବାହାରି ବୁହୁରିକି ମ୍ୟାଗି କରିକି ନେଇକି ପଳେଇବା। ଆଉ ଆମେ ମ୍ୟାଗି ତ ଗୋଟେ। ଫେରିଲେ ନବା। ତାପରେ ମୁଁ ନେଇଯିବି ପୁ ପୁରି ବିସ୍କୁଟ ଥଣ୍ଡା ଲେଜ୍ ଏମିତି ବହୁତ ସାରା ଜିନିଷ ନେଇଯିବି ଆମେ ରା ରାସ୍ତାରେ ଗଲା ବେଳେ ଖାଇଖାଇଯିବା ଆଉ ଆମର କିଛି ଖର୍ଚ୍ଚ ବି ଅଧିକ ହବନି।
ହଁ ହଁ ଠିକ୍ କଥାଟେ ତମେ ଯାହା ହଉ କହିଲ ଆମେ ନା ମ୍ୟାଗି କରିକି ନେଇଯିବ ଆମକୁ ପୁରା ପିକନିକ ଭାଇବିସ୍ ହିଁ ଆସିବ ସେଇ ଯାତ୍ରାରେ ଆମେ ତମେ ପୂର୍ବ ଥରକ ଗଲାବେେଳ ଯ ପୂର୍ବରୁ ବି ଆଣିଥିଲ କେତେ ଭଲ ଲାଗିଲା ଆମେ ରାସ୍ତା ସାରା ଏଞ୍ଜୟ୍ କରି ଗଲେ ତାପରେ ବି ଆମେ ଏଥରକ ମ୍ୟାଗି କରିକି ନେଇ ଯିବା ଆମକୁ ପୁରା ସ୍କୁଲ ପିକନିକ ଭଳିଆ ଲାଗିବ।
ହଁ ହଁ ତାପରେ ଆମେ ଯୋଉ ଏତେ ଜଲଦି ଯିବା ଆମେ ଯଦି ଯଦି ଟିକେ ନାଗୁ ସାଇ ମନ୍ଦିର ପାଖପାଖି ହେଇଯାଇଥିବା ସେ ଯୋଉ ସୂର୍ଯ୍ୟ ଉଦୟ ଯୋଉ ହଉଥିବେ ସେଇ ଯୋଉ କିରଣା ଟା ସେଇଟା ବଢିଆ ଦେଖାଯାଉଥିଲା ଆଥରକ ଯୋଉ ଆମେ ଚା ରାତିରୁ ଉଠିକି ଯାଇନଥିଲେ ଆମେ ଯୋଉ ସେ ଯୋଉ ଆମେ ଏର ଉଠିକି ମାନେ ଯେତେବେଳେ ଗାଡିରେ ବସିଲେ ସେଇଠି କେମିତି ଦେଖାହେଲାନି ମାନେ ସେ ସୂର୍ଯ୍ୟ ଉଦଦେଇ ହଉଥିଲା ପୁରା ବଢିଆ ଦେଖାଯାଉଥିଲା ନା ପୁରା ଶାନ୍ତି ବି ଲାଗୁଥିଲା ସେଇଠି।
ହଁ କେତେ ସୁନ୍ଦର ପରିବେଶ ସେଇଟା ଥିଲା ସକାଳୁ ସକାଳୁ ଯାତ୍ରାଟା ଦେହ ପାଇଁ ବି ବହୁତ ହିତକର ମତେ ତ ବହୁତ ହିଁ ଭଲ ଲାଗୁଥିଲା। ‌
ହଁ ତାପରେ ସେଟା ପୁଣି ଆମ ଘର ସାମ୍ନାରେ ହେଇଥିଲା ତାପରେ ଆମେ ଯେତେବେଳେ ସାଇ ମନ୍ଦିର ଆଗକୁ ଯେତେବେଳେ ଗଲେ ସେଇ ଯୋଉ ଧଉଳି ପାଖାପାଖି ଯେତେବେଳେ ହେଲା ସେ ଧଉଳିର ଯୋଉ ତାର ଯୋଉ ଉପର ମୁଣ୍ଡିଟା ଅଛି। ସେଇଠି ଯୋଉ ସୂର୍ଯ୍ୟ କିରଣ ଟା ପଡୁଥିଲା ସେଇଠି ଆହୁରି ବଢିଆ ଦେଖା ହାଉଥିଲା ତାପରେ ସେଦିନ ଆମେ ମାନେ ବହୁତ ଜାଗା ବୁଲିକି ବି ଆସିଥିଲେ ନା।
ହଁ କେତେ ସୁନ୍ଦର ଲାଗିଲା ସେ ଜାଗା ଟା ତାପରେ ବି ଆମେ ଯେବେ ଯିବା ତାପରେ ଆମେ ନିଶ୍ଚିନ୍ତ ରୂ ପୁରୀ ଥରେ ସରି ଧଉଳି ଥରେ ଯିବା ଏଥିପାଇଁ ତ ମୁଁ ରଖୁଛି ହେଲା।
ହଁ ହଁ।